ହ୍ୟାଲୋ।
ହ୍ୟାଲୋ।
ହୁଁ।
ହୁଁ କଣ କରୁଛ?
କଣ କରିବା ଏ ବର୍ଷା ହଉଛି।
ହଁ ବ ହଁ ବର୍ଷା ବି ହଉଛି ଆମ ଆଡେ।
ହୁଁ। ଆମ ଆଡେ ବେଶୀ ଜୋରେ ହଉନି ଅଳ୍ପଅଳ୍ପ କି ହଉଛି।
ଝିପ୍ ଝିପ୍
ହୁଁ।
ଥଣ୍ଡା ହେଇଯାଇଛି କି?
ନା ମ। ସୋଇଥିନି। ଶୋଇଥିଲି ଉଠିକି ଆସିକି ବସିଛି।
ହୁଁ।
ଆଉ।
ମୁଁ ତ ଏଇ ଘର ଖରିକି କି ବାସନ ଟା ମାଜିଥିଲି ବର୍ଷା ପକେଇଲା ଯେମିତି ମୁଁ ପଳେଇଆଇଲି। ହଁ ଥାଉ ପରେ ମାଜିବି ଆଉ।
ୱେଟ ମୁଁ ଘର ଝାଡୁ କରିନି ଉଠି ଆସି ବସିଲି ଆଉ ଝାଡୁ କରିନି।
ପାଞ୍ଚଟା ହେଇଗଲା ନା ଟାଇମି ମୁଁ ସାରିଦେଇଥାଏ କାମ।
ନା ମୁଁ ଟିକେ ଶୋଇପଡ଼ିଥେଲି ଶୋଇପଡ଼ିଥେଲି।
ହଁ ସେଇ ପାଇଁ କହିଲ କାମ ସାରେ।
ହୁଁ ନା ମୁଁ କୋଉଦିନ ଶୁଏନି ଆଜି ଟିକେ ଶୋଇପଡିଥିଲି ଡେରି ହେଲା।
ଥଣ୍ଡା ପାଗ ଟିକେ ନିଦ ହେଇଯାଇଛି ଆଉ।
ହୁଁ ଆଉ
ଖାଇବା ନା ଏଇ ଆଜି ହେ ହେଇଥିଲା ଜହ୍ନି ଆଳୁ ଭଜା ହେଇଥିଲା ଡାଲମା ହେଇଥିଲା। ବଡିଚୁରା ଆଉ ଶାଗ ଭାଜିଥିଲି ଯୋଉ ଯାଇ ପକେଇକି ଭଜା ହେଇଥିଲା।
ସୁଜୁନା ଶାଗ। ଆଉ।
ସାଧା ବାରି ତ ଗୋଟେ ଆଇଟମ ରେ ଚଳିବନି ନା ଜାହାହେନେ ଦି ତିନିଟା ନହଲେ ଭାତ ଯିବନି।
ହୁଁ।
ଆ ଆଇଁଶ ହେଲେ ଆଉ ମାଛ କି ମାଉଁସ ଟେ କରିଦେଲେ ସଇଲା।
ହଁ। ମୁ ତ ସାଧ୍ ଦେହ ପାଇଁ ଭଲ ନାହିଁ କାଲି ଚିକେନ ଖାଇଥିଲୁ ଦେହ ଭଲ ଲାଗିଲାନି। ହ ମ ପୁଅଟା ଖାଇ ରାତି ସାରା ଶୁଇନି ପେଟ କଣ ହଉଛି ପେଟ କଣ ହଉଛି ତା ସାଙ୍ଗେ ରେ ମୁଁ ବସିଛି।
ଉଁ ହୁଁ ଅଧିକ ଖୁଆଇଦେଇଛନ୍ତି ବୋଧେ ଆଉ।
ଚକୁଟିଆ ଖାଇଲା ଘରେ ତା ବାପା ମୁଁ ପଳେଇଲୁ ତା ପାଇଁ ଟିକେ କରିଦେଇ ପଳେଇଲୁ ଆଉ।
ହଁ।
ତା ମାମୁଁ ଏଇପଟେ ନେଇ କି ଯାଉଥିଲା ଟିକେ ତା ପାଇଁ ଖୋଲିଦେଇଗଲା କଞ୍ଚା। ରୁଟି ଚିକେନ ଟାକୁ କରିଦେନି ତାକୁ ଟିକେ ଅଧିକା ହେଇଗଲା।
ଆଉ ତମର କଣ ରୋଷେଇ କରିଥିଲ?
ଏଇ ମୋର ଭାତ, ଡାଲି, ଭଜା। ଭର୍ତା, ଆମ୍ବ।
ଓହୋ ଆମ୍ବଟା ଏଇନା ସମସ୍ତଙ୍କ ଆଡ଼େ ଚାଲୁଛି।
ମଉ
ମଉସା ତଛ ଆମ୍ବ ନହେଲେ ଭାତ ଖାଇବେନି।
କଣ କହିଲ?
ତାଙ୍କର ମାନେ ମୋ ଶ୍ୱଶୁର ଆମ୍ବ ନହେଲେ ଭାତ ଖାଇବେନି ତାଙ୍କର ଆମ୍ବଟା ଆଗ। ତାଙ୍କର ବହୁତ ଭଲ ଲାଗେ ଆମ୍ବ ଲଗେଇ ସେ ଭାତ ଖାଇବେ।
ଆମର ଆମ୍ବ। ମୋ ସାନ ଶଶୁର ବାଡିରେ ପ୍ରବଳ ଗଛ ସେଠୁ ଯିବେ ଦିନ୍ ନେଇ ଆସିବେ।
ହ ଆମର ଗୋଟେ ଗଛ ଅଛି ମାନେ ସବୁ ଆମ୍ବ ସରିଯିବ ହେଲେ ସେ ଆମ୍ବ ସରିବନି ପୁରା ଲାଷ୍ଟରେ ସରିବ। ତାମାନେ ବାଇଗଣ ପଲେଇ ଭଳିଆ ଆମ୍ବ ବଡ ବଡ କସିକି।
ହୁଁ।
ସେଇରା ଗଛରେ ଅଛି ସେଇଠୁ ଦି ଦି ଟା ଆଣୁଛନ୍ତି ଖାଉଛନ୍ତି ଆଉ।
ଉଁ।
ପୁଅ କୁଆଡ଼େ ଯାଇଛନ୍ତି?
ହଁ ପୁତୁରା ର ମୋ ପୁଅର ଘରେ ବସିିକି ଗେମ୍ ଖେଳୁଛନ୍ତି ମୁଁ ବାହାରେ ବସିଛି। ହୁଁ ମାନ୍ଦା ମାନ୍ଦା ଲାଗୁଛି ପାଗକୁ।
ହଁ ଟିକେ ଲେଟ୍ ପର୍ଯ୍ୟନ୍ତ ଶୋଇ ପଡିଲ ନା ସେଇଥିପାଇଁ।
ବେଶୀ ସମୟ ନୁହେଁ ପନ୍ଦର କୋଡ଼ିଏ ମିନିଟ୍ ଶୋଇଚି।
ମାନେ ବେତାଳିଆ ଟାଇମ୍ ରେ ଶୋଇ ପଡୁଛ ନା ଲେଟ୍ ହେଇଗଲାଣି ଏଟା ଏ କହିଲା ଭଳିଆ ଆମର କମ ଟାଇମ୍। ସ୍ତ୍ରୀ ଲୋକଙ୍କ ର ନା କହୁନ? ଘର ଦୁଆର ଖରକ କି ପାଣି ଫାଣିଟିଏ ଆଣେ ଆଉ ସ୍ୱାମୀ ଆଗରେ ସିନା ଯାଇଥ ସନ୍ଧ୍ୟାବେଳେ ଯାଇକି ଧୂପ ଫୁପ ଦବା ଆଉ।
ନା ଧୂପଦିଆ ନାହିଁ ବୋଲି ମାନ୍ଦଉଚି। ନାହିଁ ବୋଲି ଧୂପ ଦିଆ ଏଇନା ଟିକେ ମାନ୍ଦା ଆଉ।
ହୁଁ ହଉ।
ମୁଁ ଟିକେ ବୋଗା ଖାଇଲେ ଯା ହାତ ଦା ବସିଲେଣି।
ନା ଭାତ ଆଉ ବସୁନା ଯେ ଆଜି ପିଠା ତରକାରୀ ହବ ମୋର ଆଉ। ମେର ଟଡାନ କରିଛ ପିଠା କର ବି ସଙ୍ଗଛେ
ହଁ
ହଁ ସେଇ ଗୁରୁବାର ପିଠା ଖାଇଦବୁ ନହେଲେ ଏମିତିରେ ରୁଟି କରିଆକୁ ପ ହଁ ବା ହଁ-ହଁ।
ନା ନା ପିଠା କରିଦେମି ଅଟା ବି ସଯାଇଚି ଅଟା କମ୍ ପିସେଇନି।
ହୁଁ।
ସନ୍ଧ୍ୟାଆଳକୁୁ ଆମଟା ପେଶେଇ ଦେଲେ ହବ।
ହୁଁ।
ଉଁ।
ଗହମ କୋଉଠୁ ଆଣୁଚ?
ସେ ତି
କି ଘରେ ମେସିନ୍ ରଖିଚ?
ହଁ ବିରି ମେସିନି ଅଟା ମେସିନି ଘରେ।
ଆଁ ବଢିଆ ଆଉ।
ହୁଁ ବିରି ମୁଁ ବଢ଼ି କରେ କରେନି। ମୁଁ କେତେବେଳେ କରିବି।
ଆ ମେସିନ୍ ଯା ହେରେ ଟିକେ ଟିକେ ବଳୁଥିବା ନା ନାଇଁ ସେରା କଣ କର?
ନା ନା ସେମିତି ମୁଁ ରଖେନି।
ନେଇଦିଅ।
ହୁଁ ମୁଁ ହେରା ବତ କୋତରା ନା।
ନା ଲୋକ ଏମିତି ଅଛନ୍ତି ନା ତାଙ୍କ ତି ନବୁ ପେସେଆ ପାଇଁ ସେ ପୋଛି ପୋଛା ଦେଇଦେବେ ଆଉ ବାକି ଯାହା ଥିବ ରଖିଦେବେ ତାଙ୍କର ନିଜେ ବଡି କରିଦେବେ ହୁଁ।
ବୋଲି ମୋତେ କି ଅବିଶ୍ୱାସ ଭାବନ୍ତିନି କାରଣ ମୁଁ ବି ବଢି କରେନି ଜମାରୁ। ମୁଁ ଜମା କରେନି ମୋ ବୋଉ ଦି ଦିଟା ବଢି ଦେଇଦିଏ। ଏଇ ବର୍ଷ ବାକି ଅଢେଇ କେଜି ବିରିରେ ବଡି କରିଥିଲି ତାକୁ ଦିନେ ମୁଁ ପକେଇଥିଲି ଜଣେ ଆସିକି ଧୋଇଦେଲା ଆମ ଗାଁରୁ। ଧୋଉଥିନି ସେ ଆସ୍ ସିଲା ବିରି ପଶେଇ କଇଲା କଣ କିଲୋ ବିରି ପକେଇଚୁ କଇଲା ଦେ ମୁଁ ଧୋଇଦି ସେ ତାର ଧୋଇଲା। ଉଁ-ଉଁ ସକାଳୁ ସକାଳୁ ବା ଟିକି ନେଇକି ମୋ ଖୁଡ଼ି ଶାଶୁ ପାଖରେ ପାରି ଦେଇ ଆସିଲି। ମୁଁ କରେନି ବୋଲି ଅବିଶ୍ଵାସୀ କରନ୍ତିନି। ବଢି କରିବା କଥା ହେଇଥିଲେ ଲୋକ ଅବିଶ୍ଵାସୀ କରିଥାନ୍ତେ।
ହୁଁ।
ମୁଁ ବଢ଼ି କରେନି ବଢ଼ି ଖାଏନି ନା। ମୁଁ ବଢି କରେନି ବଢି ଖାଏନି। ଇଏ ଆମ ବା ପୁଅର ତା ବାପା ଟିଏ ଖାଆନ୍ତି। ମୋ ବୋଉ ଦି ଦିଟା ଦେଇଦିଏ ଆଉଁ କରୁନି ଯିବା।
ତାଙ୍କ ପାଇଁ ଦିଦି ଟା କରିଦଉଥିବ ସବୁ ବର୍ଷ ତାଙ୍କ୍ ଖାଇବେ ଆଉ।
ରେନି ମୁଁ ବୋଉ ତା ଦି ଦିଟା ଦେଇଦିଏ ଏଇ ବର୍ଷ ବାକି କରିଥିଲି ବୋଉ ଦେହଟା ଭଲ ଲାଗିଲାନି ବୋଲି।
ତମ ବୋଉ ବଧେ ଷ୍ଟ୍ରଙ୍ଗ୍ ଅଛନ୍ତି?
ହଁ ବୋଉ ଦେହ ଟା ଟିକେ ଭଲ ରହିଲାନି ମଝିରେ।
ହୁଁ।
ମୁଁ କରିକି ତାକୁ ଦିଇଟା ଦେଇ ଦେଇଥିଲି। ଅଛି ମୋ ଭାଉଜ ତା ମା ଦେଇଥିଲା ଆଉ ମୁଁ କରିକି ଦେଇଦେନି ସେ କଲା ନାଇଁ।
ଅଁ ହଁ। ତମ ଘରଟା କୋଉଠି କି?
ଆମର ପା ଚିତ୍ରି
ଚିଠି, ହଁ ହଁ ଏ ପାଖରେ ନା।
ଜାଣିପାରିଲନି?
ହୁଁ ହୁଁ ଜାଣିପାରି, ଚିତିରେ ମୋର ଜଣେ ଆମର ଖାଲପାଳ
ଅ ହଁ। ଜେନା ମୋର ଗୋଟେ ସାଙ୍ଗ ଥିଲା।
ତା ନାଁ ଟା କଣ କହିଲେ?
କନକ ମଞ୍ଚାର ଜେନା ନିଲି ଡାକନ୍ତି, କେଉଁଝରରେ ରହୁଛି।
କନକ ମନ୍ଦିର ଜେନା ଲିଲି ଡାକନ୍ତି, ଲିଲି ପତଳା ହେଇକି ଝିଅ ଟି?
ଲିଲି ଲିଲି ତା ବାମୁଣି ପାଳିରେ ତା ବାପା ଚାକିରି କରିଥିଲେ। ଉତଳା ହଁ ପତଳା ନୁହଁକି ତା ମାମଁ ଘର ଏଇ ଚିତ୍ରି
ମୁଁ ତ ଜାଣି ତମ ଘର କୋଉଠି କିନ୍ତୁ ତା ବାପା ରହୁଥିଲେ ଜାଣିଛି କୋଉ କାଠ ମିଳିଲା ନା କହିଲ
କୋଉଥିରେ ଥିଲେ ଯେନ୍ତୀ ବ୍ରାହ୍ମଣୀ ପାଳରେ ଥିଲେ ବୋଲି ଜାଣିଛି।
ତାକୁ ପଇଁଚାଳିଶ ପାଖାପାଖି ହବଣି।
ହଁ ସେ ତ ବହୁତ ବଡ ଅଛ ବାହା ହେଇ ତାର ପୁଅ ଦି ତାହେଲେ ମୁଁ ସେଇ ଲିଲି କଥା ଭାବୁଛି, ହଁ। ହଁ ପତଳା ହେଇ ସଫା ହେଇ ଝିଅଟେ ପା।
ହଁ।
ହୁଁ। ହଁ ସେ ମଝିରେ ମଝିରେ ଗାଁକୁ ଆସନ୍ତି। ଓ ଏଇ ଲକ୍ଷ୍ମୀ ପୂଜା ଟାଇମ ରେ ଆସନ୍ତି ଦେଖି। ଲକ୍ଷ୍ମୀ ପୂଜା ହେଲେ ଅଷ୍ଟମରୀ ଏ ସବୁ ଆମର ଭଲ ହୁଏ ଆମ ଗାଁ ରେ।
ଥିଲୁ ବୋଉ ଭିଡିଓ କଲ କରେ।
ହଁ, ହଁ। ସ୍କୁଲ ଫେର ନା କଣ କମତି?
ନା ସିଏ ଆମ ହାଇସ୍କୁଲରେ ଆସି ଗୋଟେ ବର୍ଷ କ୍ଲାସ କରିଥିଲା।
ହୁଁ।
ଟେନ୍ଥ କ୍ଲାସ ଟା ଖାଲି କ୍ଲାସ କରିଥିଲା।
ହୁଁ।
ବ୍ରାହ୍ମଣଙ୍କ ଛୁଆ ସେ କରିଥିଲେ ତ ସେ କରିଥିଲା।
ହଁ ହଁ।
ଖାଲପାଳ ଜେନା ଘର ଏଇଠୁରୁ ବାହା ହାଇଥିଲାଏ ଚିତ୍ରି ଏଇଠି ପାଇଁ ଦିଚାରୀ ବର୍ଷ ଏଇ ପାଞ୍ଚ ଛଅ ବର୍ଷ ହେଲା।
ଟିକେ ରହ ତାନ ତାନା ଫା କହିଲେ ମୁଁ ଜାଣିପାରନି।
ତା ଭାଇନା ବାବୁ, ତା ବାବୁ ସେଇ ଗାଁରେ ବାହା ହଇଛି।
ତା ସ୍ୱାମୀଙ୍କ ନାଁ, ନା ସେ ତମ ଗାଁ ଝିଅ ନା ମୁଁ ଆଉ ଜାଣିପାରିବି କି?
ନା ନା ନା ନା ଖାଲ ପାଳ ଝିଅ ବାହା ହଇଛି ଚିତିରି।
ଖଲାପଲ ଝିଅ ବାହା ହଇଛି ଚିତିରି, ତା ନା ଟା କଣ? କହନ୍ତି, ହଁ ହଁ ବାଙ୍ଗରା ହେଇି କି।
ହଁ ପୁଟୁ କୁଣ୍ଡି।
ଏ ହଁଁ ହଁ ହଁ ଜାଣିଚି।
ତା ଭାଇ ନା ବାବୁ।
ହଁ ହଁ।
ସେ ହୀରାକୁୁ ବାହା ହେଇଥିଲା ହୀରା ନା କଣ ତା ନାଁ?
ହଁ ତା ଘର ପାଖେରେ।
ମୀରା ଭୋଉଣି ମୀରା ଭୋଉଣିକି ବାହା ହେଇଚି ନା ମୀରା ମରିଗଲା ତ ହୀରା। ହୀରା ନା ହୀରା ଭୋଉଣୀ ସିଏ ହଁ।
ସେଇ ହୀରା କିଏ ତାଙ୍କୁ ବାହା ହେଇଚନ୍ତି ମୀରା ଯିଏ ହଁ ହଁ ହଁ।
ତା ମାମୁଁ ଘର ପା ଆମ ଗାଁରେ? ହିରା ମାମୁଁ ଘର ଆମଗାଁରେ।
କା ମାମୁଁ ଘର?
ହୀରା ମାମୁଁ ଘର ମୋ ବାପଘର ଗାଁରେ।
ତାଙ୍କର ପା ମାନତିରି ତା ମାମୁଘର। ହଁ ମୋ ମାମୁଁ ଘର ପା ସେଇଠି।
କାହାର?
ମୋ ମାମୁଁ ଘର।
କାହାର?
ମୋ ମାମୁଁଙ୍କ ନା ରତ୍ନା।
ଆଲୋ ରତନା ନା ଭାଣିଜି କଣ କର୍ନି ବିଳାସ।
ହଁ ହଁ ମୋ ବୋଉନାଁ।
ବିଳାସ୍। ସୀମା ମୋ ଭାଉଜ ହେଇଚି ବେ ଉମ୍ ରଶ୍ମିତା ମୋ ପୁତୁରା ବୋହୁ ହେଇଚି।
ହୁଁ।
ସୀମା ବାହା ହେଇଚି ଗୋଟେ ଦାଦା କୁ ରଶ୍ମିତା ବାହା ହେଇଚି ପୁତୁରାକୁ।
ହୁଁ ସେଇ ଗାଁରେ ବାହା ହେଇଚି ଗାଁ।
ହୁଁ।
ନୁଏଁ କିି
ମାମୁଁ ଘରକୁ ଯାଇଥିଲି ସେଇ ରଶ୍ମି ଦେଇ ବାହାଘରକୁ ଯାଇଥିଲି ସେଠିକି ଆଉ ତାପଟୁ ଯାଇନି। ସେତେ ହେଲେ ବୋହୁତ ଥର କହିଲେଣି ଆଁ ବୋହୁ ତ ଥର କହିଲେଣି ଆସିବା ମୁଁ ଆଉ ସେଠି ଯାଉନି ମୁଁ ମୋର ଯଦି ହବ ମଝିରେ ବାହାରିଚି ମୋର ମାମୁଁ ଘରଠିକି ଆଉ ଯୋଉ ଆମେ ଯୋଉ
କୈଳାସ ନାୟକର ଦିନେ କହିଥିଲେ ଯେ ଆମର ଏଠି ଅଣସୂତିଆ ହେଇଗଲା ବାକି ଆସି କହିକି ଯାଇଥିଲା।
ହୁଁ।
କଇଲା ଦେଇ ଯିବୁ ମୁଁ କହିଲି ହଁ। ଆମର ଏଠେ ଅଣସୁଦିଆ ହେଲା ହେଇ ବାରମଣ୍ଡି ତ ପୁରୀ ଯିବ ସଇଲା ଆଉ।
ହୁଁ।
ଆଁ।
ମତେ କେତେଥର କହିଲେଣି ଆସିକି ବୁଲିକି ଯା ମୁଁ କହିଲି ହଁ ଦେଖିଆ ଯିବି ଏକାଥରେ ମାଉସୀ ଘର ହେଇକିନା ତମ ଘର ହେଇକି ବୁଲି ଆସିବି ଆଉ ଏଇଆ ଭାବୁଚି। ମଝିପାଳେ ସେ ମାନ୍ତିରି ବି ବଡ ମାଉସି ବାହା ହେଇନିକି।
ଏ ତାଙ୍କର କୋଉ ରୋଉଚନ୍ତି କି ଗାଁରେ।
ଏ ଗାଁରେ ଏବେ ସିନା ରହୁ ନାହାନ୍ତି ସେତେବେଳେ ରହୁଥିଲେ ନା ତା କଉ ଟିକି ମୋର ବି ଏତେ ଯିବା ଆସିବା ନାହିଁ ବଡମାଉସୀ ଘରେ ମୁଁ ହୁଁ କାଳେ।
ତାଙ୍କ ଯାଜପୁରରେ ରହୁଛନ୍ତି ତାଙ୍କ ଦି ଭାଇ ସାରା ସେ ବଡ଼ା ବାପା ବି ରହିଲେ ନାଁ ଯାଇକି।